ହ୍ୟାଲୋ। ଶୁଭୁଚି ହଁ।
ଗଛା।
ସୋଇଛି।
ଆଉ ଖାଇଲା କଣା।
ଭାତ।
ହୁଁ ଆଉ ରଜ ର କେମିତି କଣ ପାଳିଲ।
ରଜରେ କିଛି ପାରିଲନି।
ହୁଁ ଆଉ କୁଆଡେ କଣ ବୁଲିବାକୁ ଗଲ କଣ ଖାଇଲ।
ଯାଇଥିଲି କାଲି ଯାଇଥିଲି ବୁଲିଲି। ଖାଇଲି ଆଇସ୍କ୍ରିମ୍ ଖାଇଲି ବିରିୟାନୀ ଖାଇଲି, ଦୋଳି ଖେଳିଲି।
ଯାହା ହଉ।
ବାଲଯାତ୍ରା ପଡିଆ
ସେଠି ଭଲ ଅଛି ବୁଲିବା ପାଇଁ।
ହଁ, ଭଲ ହେଇଛି।
ସେଠି କେତେ କଣ ଦୋଳି ଲାଗିଛି?
ହୁଁ, କୋଡିଏ, ତିରିଶ ଟା ହବ ଆଉ।
ହୁଁ, ଭିଡ ରହୁଛି ନା ଫାଙ୍କା ରହୁଛି।
ହଁ ଦି ପରେ ସକାଳ ଟାଇମ୍ ଫାଙ୍କା ରହୁଛି। ରାତିରେ ଆଉ ଅଧିକ ଭିଡ ହେଇଯାଉଛି ଆଉ।
ହୁଁ, ଆଉ ଧାକୁଲି ଗଲାନି।
ନାଇଁ ଇଆଡେ ଯାଇଥିଲି ବୁଲି କହିଆସିଲି ଆଉ ଗଲିନି ସଆଡେ ଆଉ।
ହୁଁ, ଭାକୁଲା ରେ ବି ତ ଭଲ ହେଇଛି ସବୁ ଦୋକାନ ଏରିଆ ପଡିଛି। ବହୁତ୍ ସାରା ବହୁତ୍ ଦୋଳି ବି ଲାଗିଛି।
ହଁ।
ହୁଁ, ହୁଁ ଆଉ ଆଜି କୁଆଡେ ଯିବା ବୁଲିବାକୁ?
ଆଜି ଆଜି କୁଆଡେ ଯିବିନି।
ହୁଁ, ଆଉ କୋଉ କୋଉ ପିଠା ଖାଇଲ କେମିତି ପାଇଲ?
ଚକୁଳି ପିଠା ଖାଇଥିଲି ଆଉ।
ଆଉ ପୋଡ଼ ପିଠା ଘଟିକା ଖାଇନ?
ମତେ ଭଲ ଲାଗେନି ପୋଡ଼ ପିଠା ଖାଇବାକୁ।
ହୁଁ, ଆଉ ଏ ବର୍ଷ ରଥଯାତ୍ରା ଦେଖିବାକୁ ଯିବ।
ହଁ, ଯିବି ଆଉ।
ହୁଁ, କହିଲ ଜଗନ୍ନାଥଙ୍କ ରଥର ନାଁ କଣ?
ନନ୍ଦିଘୋଷ
ଆଉ ବଳଭଦ୍ରଙ୍କର?
ତାଳଧ୍ୱଜ
ସୁଭଦ୍ରାଙ୍କର
ହୁଁ। ଜାଣିନି।
ହଉ ଜଗନ୍ନାଥଙ୍କ ରଥର କଲର କଣ?
ବ୍ଲାକ୍, ରେଡ୍।
ହୁଁ। ଅତି କହିଲ ଜଗନ୍ନାଥ ଯୋଉ ରଥ ତାଙ୍କର ନନ୍ଦିଘୋସ୍ରେ ଯୋଉ ରଥ ଭିଡା ହୁଏ। ସେ କେତେ ଦିନ ରୁହନ୍ତି ଆଉ କୋଉଠି ରୁହନ୍ତି?
ସାତ ଦିନେ ରୁହନ୍ତି।
ହୁଁ, କୋଉଠି ହୁଏ ମନେ କୋଉଠୁ ଯାଇକି କୋଉଠି ରୁହନ୍ତି।
ପୁରୀ ଜଗନ୍ନାଥ ମନ୍ଦିର ଯାଇକି ତାଙ୍କ ମାଉସୀ ମା ମନ୍ଦିରରେ ରହିଥାନ୍ତି। ପୋଡ ପିଠା ଖାଆନ୍ତି
ରହନ୍ତି
ହଁ, ପୋଡପିଠା ବି ଖାଆନ୍ତି, ପୋଡପିଠା ହୁଏ ସେଠି। ତାପରେ ସାତ ଦିନ ପରେ ପୁଣି ଆସନ୍ତି ବାହୁଡା ଯାତ୍ରାରେ।
ହୁଁ। ଆଉ ସମୁଦ୍ର ଆଡେ ଯାଇଚ ଗାଧେଇଚ ନା ନାଇଁ?
ହଁ ମୁଁ ବହୁତ ଥର।
ହୁଁ। ରଥଯାତ୍ରାରେ ପ୍ରବଳ ଲୋକ ହୁଅନ୍ତି ହଁ।
ହୁଁ।
ରଥଯାତ୍ରା ଏତେ ଲୋକ ଯେ ପୁରା ଚିପା ଚିପି।
ହଁ।
ଏ ବର୍ଷ ଖରା ଯେମିତି ହୋଉଚି ଯଦି ରଥଯାତ୍ର କୁ ସେମିତି ଖରା ହବ କିଏ ଯିବ ତଥାପି ଲୋକ ହେବେ ଖରା ହେଲେ ବି ଲୋକ ହେବେ ପ୍ରବଳ।
ଏରେ ପାଣି ସ୍ପ୍ରେ ବି ହୋଉଚି ନା ଲୋକମାନାନଙ୍କ ଉପରେ
ଲୋକ ବହୁତ ସେନ୍ସଲେସ୍ ବି ହେଇଯାଉଛନ୍ତି ଏ ଚାପା ଚାପି ରେ ହୁଁ। ଦୁଆଡେ ଯିବ ପାଣି ନେଇକି ଯିବ ପାଣି ହିଁ ମାନେ ଜଳ ହିଁ ଜୀବନ। ଜଳ ବିନା କିଛି ହବନି।
ହୁଁ।
ହୁଁ ଆଉ ଆଉ ସବୁ କଣ କରିଛନ୍ତି?
ହଁ ସବୁ ରୋଷେଇ ହୋଉଚି ଆଉ।
ହୁଁ।
ହ
ଆଉ ତମ ଆଡେ ଅ ଯୋ ଖୁଦୁରୁକୁଣୀ ଓଷା କର ତମେ?
ହୁଁ।
ଖୁଦୁରୁକୁଣୀ ଓଷା ତମ ଆଡେ କେମିତି କଣ କରନ୍ତି?
ହଁ ସେମ ଯୁଆଡ ସବୁଆଡ ତ ସେମିତି ହୁଏ। ଆମର ବି ସେଇଆ ହୁଏ।
ହୁଁ। କେତେଟା କେତେଟା ମାନେ କୋଉ ବାରେ ପାଳନ କରାଯାଏ କେମିତି କଣ?
ହୁଁ ରବିବାର ତ ପାଳନ କରାଯାଏ। ଚାରି ଚାରିପାରି ପରେ
ଉଁ ସକାଳେ ଉଠିକି ସବୁ ଝିଅ ମାନେ ମିଶିକି ଫୁଲ ତୋ ଫୁଲ ତୋଳିବାକୁ ଯିବେ ସାଙ୍ଗ ହେଇକି ନଈକି ଗାଧେଇ ଯାଆନ୍ତି। ନଈରେ ବାଲୁକା ତୋଳା ହୁଏ ଏଠି ପୂଜା ହୁଏ ଫୁଣି ଘରକୁ ଆସିକି ଫୁଣି ସମସ୍ତେ ମିଶିକି ଫୁଲ ହରିକା ଗନ୍ଥା ଗୁନ୍ଥି କରନ୍ତି ରାତିରେ ପୂଜା ହୁଏ। ଆଉ ତମ ଆଡେ ସେ ଦୁହୁରି ଛଡା ହୁଏ।
ହଁ କଦଳୀ ଗଛ ଲଗା ହେଇକି ଝୁଣା ମାର ହୁଏ।
ହୁଁ। ଆଉ କଣ କେମତି ହୁଏ?
ଆଉ ଲାଷ୍ଟ କୁ ବୋଇତ ହେଇକି ପାଣି ଭସା ହୁଏ।
ବୋଇତ ବନ୍ଦା ହୁଏ।
ହୁଁ ବନ୍‌ ଟା ବିଥାଏ।
ହୁଁ। ଆଉ ଖୁଦୁରୁ କୁଣୀ ପରେ ଆଉ କୋଉ ଓସା ଆସିବ।
ଖୁଦୁରୁକୁଣୀ ପରେ ବୁଧେଇ ଓଷା ତ ହୁଏ ସେତିକି ବଳେ।
ହୁଁ। କହନ୍ତି ନା ଓଡିଆରେ ବାର ମାସରେ ତେର ପର୍ବ କେତେଟା ପର୍ବ ପାଳନ କରାଯାଏ କହିଲ କେତେ କେତ୍- କେତେଟା ଓଷା ଅ ଛି ଆମରି।
ଆଉ ସବୁ ତ ପାଳନ କରୁଚୁ ଆଉ କେତେଟା
କେତେଟା ଜାଣିଚ ତମେ କୁହ ମାନେ କଉ କଉ ଓଷା?
ଉଁ-। ଉଁ- ଗଣେଶ୍ ପୂଜା, ସରସ୍ଵତୀ ପୂଜା
ଗଣେଶ ପୂଜା, ସରସ୍ଵତୀ ପୂଜା, ରଜ ତାପରେ ଆସିବ ରାକ୍ଷୀ ପୂର୍ଣ୍ଣିମା। ଦଶହରା, ବାଲିଯାତ୍ରା
ଆ- କାର୍ତ୍ତିକ କୁ ଡଙ୍ଗା ଭସା
କାର୍ତ୍ତିକ୍ ପୂର୍ଣ୍ଣିମା।
ତା ପରେ ହୁଁ-
ହୁଁ ଆଉ ଦଶରା ଦେଖିବାକୁ ଯାଅନା ନାଇଁ?
ହଁ।
ଦଶରା ମୂର୍ତ୍ତି ଦେଖିଚ?
ହଁ।
କଉ ସବୁ କାମ ହୁଏ ମୂର୍ତ୍ତି ରେ କହିଲ?
ଚାନ୍ଦି ହୁଏ।
ହୁଁ। ଚାନ୍ଦିର ସବୁ ମେଢ ହୁଏ ସବୁ ମୂର୍ତ୍ତିରେ।
ହଁ।
କଉଠି ସବୁଠୁ ଭଲ ମେଢ ହୁଏ କୁହ?
ହୁଁ ଖାନ୍ ନଗର ରେ।
ଖାନନଗର୍, ଚାନ୍ଦିନୀ ଚୌକ୍ ବହୁତ୍ ମେଢ ଅଛି ଗଣି ବି ହବନି ଏତେ ମେଢ। ଖାନନଗର୍, ଚାନ୍ଦିନୀ ଚୌକ ରେ ହୁଏ ରାଣୀହାଟ ରେ ହୁଏ
ହୁଁ ସବୁଠୁ ଚାନ୍ଦିନୀ ଚୌକ୍ ମେଢ ଟା ଭଲ ଲାଗେ ଦେଖ୍ ଦେଖିବାକୁ ସୁନ୍ଦର ଲାଗେ ମୂର୍ତ୍ତି ଯେମିତି ମେଢ ବି ସେମିତି।
ତାଙ୍କ ଆଖି ଦେଖିବା ପୁରା ସତସତିକା ଲାଗୁଥିବ। ଠାକୁରଙ୍କ ଆଖି ନା ସତ୍ ସତସତିକା ଆଖି
ହୁଁ। ଆଉ ବହୁତ୍ ଜାଗା ଅଛି ଜୋବ୍ରା ବଳେଶ୍ ମୌଜା
ହୁଁ।
କଟକରେ ତ ବାଉନ ବଜାର ତେପନ ଗଳି ଯଉ ଗଳିରେ ବସିଚ ମେଢ ଦେଖି ଗଣିବି ପାରିବନି ଏତେ ମୂର୍ତ୍ତି ହେଇଚି। ସେତିକିବଳେ ତ ରାସ୍ତା ପ୍ରବଳ ଜାମ୍ ଆଉ।
ହଁ ସବୁ ଗଳିରେ ଗଳି ରାସ୍ତାରେ ସବୁ ମେଢ ହୁଏ ନା। ଅଳ୍ପ ଜେଗାରେ ସେ ଓ ଲୋକ ସବୁ ଦେଖନ୍ତି ଯେ ଆମ ଇଠି ଆଉ।
ହୁଁ ଆଉ ବାଲିଯାତ୍ରା?
ହଁ ଆମ ବାଲିଯାତ୍ରା ତ ଆମ ତିନି ଚାରି ଦିନ ଯାଏ।
ହ ହୁଁ ବୁ ବହୁତ ଲୋକ ହୁଅନ୍ତି ଏତେ ଲୋକ ଯେ ଦେ ଦିଲଁବାଲାଁ ଫାଙ୍କା ଥାଏ କିନ୍ତୁ ରାତିରେ ପ୍ରବଳ ଭିଡ଼ ପଶି ବିି ହୁଏନି ଏତେ ଜାମ ହୁଏ।
ହୁଁ ଏବର୍ଷ ଟିକେ ଫାଙ୍କା ଥିଲା। ମତେ ତ ଦୋଳି ଖେଳିବାକୁ ଭଲ ଲାଗେନି।
ହୁଁ ରାମଦୋଳି ରାମଦୋଳି ଭଲ ଲାଗେ ଖେଳିବାକୁ କିନ୍ତୁ ଡର ବି ଲାଗେ। ହୁଁ
ସେଇଟା ହଁ ସବୁ ଦୋଳି ତ ଅଛି ଆଉ।
ଆଉ ଭୁବନେଶ୍ୱରରେ କେବେ ଯାଇଛ ବାଲିଯାତ୍ରା?
ହଁ ଯାଇଛି ଥରେ ଯାଇଛି ନୂଆ ନୂଆ ଥଲ ଯେ ତ
ପ୍ରତିଦିନି କେତେ ବଡ ଏରିଆରେ ହଉଛି ବାଲିଯାତ୍ରା ଭୁବନେଶ୍ଵରରେ ତ ଛୋଟଟା ନା।
ହଁ ଇଏ କଟ ଉ ତା ଅପେକ୍ଷା ଏଇଟା ବହୁତ ବଡ।
କଟକରେ ଦିଇଟା ତଳ ପଡ଼ିଆ ଉପର ପଡ଼ି ହୁଏ କିନ୍ତୁ ଏବର୍ଷ ଉପର ପଡ଼ିଆରେ ଏତେ ହେଇନଥିଲା। ଉପର ପଡିଆରେ ଗାଡି ଷ୍ଟାଣ୍ଡ କରିଦେଇଥିଲେ। ହୁଁ ଭଲ ଲାଗିଲାନି କିନ୍ତୁ ଦିଟା ତ ଉପ ପଡିଆ ହୁଏ ଭଲ ଲାଗେ ଦେଖିଆକୁ।
ଏ ରାସ୍ତା ଜାମ ଲକ। ରଖିବା ପାଇଁ ସବୁଠି ଜେଗା ନାହିଁ ସେଥିପାଇଁ ତଳେ ରଖିଦେଲେ ଗାଡି ଷ୍ଟାଣ୍ଡ କରିଦେଲେ ଆଉ।
ହୁଁ ଆଉ ରଜ ପାଇଁ ତ ସବୁଠି ଭିଡ ଏବେ ହୁଁ। ରଜ ପାଇଁ ଏବେ ସବୁଠି ଭିଡ ବୋଟ କ୍ଲକ
ହଁ ବୋଟ କ୍ଲକ ଭାକୁଲେଇ କଲ୍ୟାଣନଗର ସବୁଆଡେ ତ ଲୋକ ଆଉ।
ଗଲା ସବୁଠୁ କଲ୍ୟାଣ ନଗରରେ ବହୁତ ଭିଡ ହୁଏ। ଗହିରେ ପାଁଶହ ପାଖାପାଖି ଦୋଳି ଲାଗେ ନା।
ହଁ ଭଲ ଜେଗା ବିଛାଇଚି ଜେଗା ଟା ଅଛି।
ହୁଁ ଚାଲ ମିଶିକି ଯିବା ଆଜି କଲ୍ୟାଣ କଲ୍ୟାଣ ପୂରୁ ଜିଆ ଦୋଳି ଖେଳିକି ଆସିଆ।
ହଁ ଖରାରେ ଇଚ୍ଛା ହଉନି ଯିବା ପାଇଁ କୁଆଡେ।
ହୁଁ ଖରା ତ ହଉଛି ଆଉ ଡ୍ରେସ ବି ପିନ୍ଧିବାକୁ ଇଚ୍ଛା ହଉନି ନୂଆ ଡ୍ରେସ
ହୁଁ ଚାରିଟା ଆଳୁ ହଁ ଯିବ ଆଉ ବୁଲାବୁଲି କରିକି ଆସିବ।
ହୁଁ ଚାରିଟା ବେଳେ ବର୍ଷା ଉଠୋଉଛି ହେଲେ ବର୍ଷା ହଉନି।
ମୋରେ ନା ଥଣ୍ଡା ବର୍ଷା ପବନଟେ ଥଣ୍ଡା ଫଣ୍ଡା ଲାଗୁଚି ବର୍ଷା ଉଠେଇଲେ।
ହୁଁ
ସେଆ ଆଉ
ପୋଡପିଠା ଟିକେ ଖାଇବ ନା ରଜର ସ୍ପେଶାଲ ହେଲା ପୋଡପିଠ
ମତେ ସେ ନଡିଆ ଫଡିଆ ପଡେ ବୋଲି ଭଲ ଲାଗେନି ଉଁ ନଡିଆ ଭଲ ଲାଗନି ପୋଡ ପିଠାରେ।
ନଡିଆ କାଠେଇ ଖାଇବ?
ହୁଁ ମତ
ରଜରେ ଯଦି ପୋଡପିଠା ନ ଖାଇବ ଆଉ କଣ ଖାଇବ?
ମତେ ଭଲ ଲାଗେନି ପୋଡ ପିଠା।
ଜେମତି ରଜର ପୋଡ ପିଠା ସେମତି
ହୁଁ
ହଉ ରଖୁଚି ଆଉ।
ହଁ ରଖ ଆଉ।